ହ୍ୟାଲୋ।
ହ୍ୟାଲୋ।
ହଁ।
ମୁଁ କ ରୁଟି କରିଥିଲି ବା।
କଣ ଏତେବେଳକରେ।
ଆଉ କିଏ ଖାଇବା କୁହ କରଦେଲୁ। ଅମ୍ବିକା ଦେଇ ଫୋନ କରିଥିଲା। ବଇଥିଲି ମୋର କାହିଁ ଆମ୍ବିଳା ହାକୁଟି ଦଉଛି ଯାଉଚି ପିଜୁଳି ଗୋଟେ ଖାଇ ପିଜୁଳି ଗୋଟେ ଖାଇବି ନହଲେ ଖାଲି ଗୋଟେ ରୁଟି ଖାଇବି।
ରାତିରେ ପିଜୁଳି ଖାନାବେ ଝାଡା ଫାଡା ହବ।
ହଁ ଆ
ହେଲା ରାତିରେ ପିଜୁଳି ଖାଆନା ଝାଡା ଫାଡା ହବ।
ଆଉ ନହେଲେ ରୁଟି ଗୋଟେ ହଁ ବା ଶୁଗୁଚି ବା।
ହଁ।
ରୁଟି ଡେ ନହେଲେ ଖାଇଦେବି ଆଉ ଏଇ ଖାଇଲେ ତଣ୍ଟି ପାଖ ଯଉ ପାଣି ପିଇବା ହେଲାନି।
ନା ଆମେ ଦିନେରେ ନୂଅଁ ଖାଇ ଦିନରେ କେ ଭଲ ଲାଗିଲା ନା କୁ ଭଲ ଲାଗିଲା ରୁଟିରେ।
ମେନ୍ କଥା ନନୁ ନାହିଁ ଆଉ। ତୁ ତୁ ଭଲ ଲାଗିଲାନୁ
ସେ କଥା ନାଇଁ। ଯୋଉ କଣ କହିଲୁ ଅଁ ଇଏ ବା ମାଛ ନୁହ ମଞ୍ଜିରା ଖାଇଦେଇଥିଲୁ ତ।
ସେ ତ ମଞ୍ଜି ଦେଇ ଭୋକ ପୁରା ମାରିଦବ ଆଉ।
ହଁ ଯାହା କହିବି ଟେଷ୍ଟ ଆଉ ଲାଗିଲାନି ପେଟ ମାନ୍ଦା ଥେଲେ।
ପୋହୁଡାରେ ବି ମଞ୍ଜିବି।
ହଁ ବଡ ବଡ ହେଇଯାଇଥିଲା ବା।
ହଁ ବା।
ବଡ ହେଇଥିଲା ତ ସେଇଠି ମଞ୍ଜି ହେଇଥେଲା।
ହଁ ତମ ଖାଇସାଇଲଣି।
ଆଉ ଖାଇ ପି ସାଇଲୁଣି ବା।
ଆଉ ତମର ପାଞ୍ଚଟା କଲ୍ ହେଇଗଲା।
ସିଏ କଣ ଏଥିରୁ ସେଥିରୁ କରୁଚି ମୁଁ କିଛି ବୁଝିପାରୁନି। ଯଦି ବହି ତଳ ଆବାସରୁ ଲଗେଇବ ଦଉଚି ବହି ଏଥିରୁ ଲଗେଇ ଦଉଛି। ହେଲା ଗୋଟିଏ ଖାଁ
ସିଏ ତ ବାବାଥିରୁ ଲଗଉଚୁ କଥା ହେଲେ ଗୋଟେ ପଇସା। ଆଉ ଗୋଟେ ଯୋଉ ଫୋନ ଟାରେ ଯିଏ ଶୁଣୁଥବ।
ହଁ ତା ବାବା ତାର ଭାବିଲେ। ସେରା ଆମର ହେତେବେଳେ ତିନି ଚାରିଟା ଫୋନ ହେଇଦେଲା ଏକେ, ଦୁଇ ତିନିଟା ଫୋନ୍ ସେ କରିକି ଯାଇଥିଲା ଆମର।
ହୁଁ।
ହୁଁ ତିନିଟା ଫୋନ ସେଗୁଡା ସିନା ସରିଗଲାଣି ସେ ଯୋଉ ଫୋନରେ ମୁଁ କଥା ହଉଥିଲି। ସେ ଫୋନଟାର ସରିଗଲାଣି।
ନାଇଁ ସେଇଟା ସରିଗଲେ କଣ ଆଉ ହବ ନାହିଁ।
ଆଉ ହବ ସେ କଣ ଦବ ସବୁ ଟାସ୍କ ଦବ ସବୁ। ଟ୍ରାନ୍ସଲେଟ କରିବାକୁ ଦବ। ହେଲା ସେ ସବୁ ଓଡିଆରେ ଲେଖିଥବ ତମେ ଇଂଲିଶ ରେ ସେଇଆକୁ ଲେଖିବ।
ହୁଁ।
ଆଉ। ଆଉ କଣ ଦବ ସବୁ ତାପରେ ତାପରେ ଦବ ଏକାଥରେ ସେ ସର୍ଭର ଡାଉନ ଅଛି ତ।
ହଁ କଇଲା ମୋଉସାର କରଦେବି ନା କଉଥଲା।
ମୋଉସାର ହେଇନେଇଁ।
ନାଇଁ ଆ।
ନାଇଁ ବା ଏଇ ଯୋଉ ବନ୍ଦ ଅଛି ବୋଲି ହୋଉନେଇ ବା।
ସେ ମାଛ ଭାରି ଗରୁଷ୍ଠ।
ହଁ ଦେଶୀ ମାଛ ରାଗ ଆଉ। ଆଉ ସାର ଆଇଲେଣି?
ନାଁ ନାଁ ସିଏ ଖାଇସାଇଲାଣି। ସ୍ୟାଡୁ ମୁଁ ଯେତୋବେଳେ କଥା ହୋଉନଥିଲି।
ହଁ
ଏତିକି ଓଳେ ଆଇଲା ତାପରେ ମୁଁ ଅମ୍ବିକା ଦେଇ ତାପରେ ଫୋନ ମାଇଲା। ଅମ୍ୱିକା ଦେଇ ସାଙ୍ଗରେ କଥା ହେଇକିନା। ତାପରେ ଇଏ ଗଲା ଶୋଇଥିଲା।
ହଁ
ଉଁ ଆଁ ଓଃ ହଁ ତମର ପାଞ୍ଚଟା କଲ ହେଇଗଲା କି?
ଏଥରୁ
ନାଇଁମଁ ଏଥିରୁ ସେଥୁରୁ ହେଇ ପାଞ୍ଚଟା ଦଶଟା ଖଣ୍ଡେ।
ନାଇଁବେ ଏତେଟା ହବନି।
ଆଉ
ମିଶିକି ଯଦି ପାଞ୍ଚଟା ହବ ଆଉ।
ନା ମଁ ଗପିବାକୁ ତ ଟାଇମ ହୋଉନି ଆଉ।
ହେଲେ ଆଜି ଦିନଯାକ ଗପା ହେଇନେଇଁ।
ହୁଁ
ଜାନଚକି ଗୋଟା କଟା କଥା ହେଇଥିଲୁ ତିନିଟା ସାଡ଼ ତିନିଟା ବେଳକୁ। ଚାରଟା ବେଳକୁ ମେଘି ଆସି ହାଜର। ମୋ ପୁଅ କଉଚି ତମେ ସୁୁଅ ନାଇ ଖାଲି ଗପ। ପାକର କରେ ଆମ ମୁଁ କଣ ନିଆ ଆସ ପାାଗେଳି କହିବି ନା କଣ? ପାକ ନକ ହେଲା ତୁ କଣ ଆମକୁ ପାଗେଳି କରିକି ବୁଲେଇବୁ? ଆମେ ଏମିତି ପାଗାଳି ଭଳିଆ ଖାଲି ବୁଲିବୁ।
ଦେଇଇ ତୁ ତ ଏଥର ଅଛୁ ମୋ ପୁଅ କଣ କଇଲା କଇଲୁ?
ଆଁ
କଣ ତତେ କହିବି ମୋ ପୁଅ କଥା। କହିଲା ଭାବୁଥୁଲେ ମୋ ଠୁ ପଇସା ନେଇଯିବେ ମୋଠୁ ଭାର କରିପାରିବେ ନେଇଁ।
କୋଉଚି ମୋ ଫୋନ ପଇସା ନାଇଁ। ବାପା ଟିକେ ଗୋଡ କାଡ଼ଲ।
ତମେ ଗପି ଗପି ଥକତ ହୁଅ। ସିଏ ଆଉ ଦେଲା ଲୋକ ଦବନି।
ତା କରଦେଲା ଟିଭିରେ ଗୋଟେ ମେ ପାର୍ଟ ଆସିବ ମୁଁ ଦେମିନେଇଁ। ହେଲା କର ବଡ ଟିଭିରେ ଗୋଟେ ଗୋଟେ ବଡ ଟିଭି ଥୁଆ ହେଇଚି ତ।
ଆରେ ସୂତା ପେଟରୁ ସୂତା ଚୁଆ।
ହଁ ଯାହା କହିଲ ବଲ କୋଉଠୁ ଆସିବ।
ଭଲ କୋଉଠୁ ଆସିବ। କିନ୍ତୁ ଆମ ଖର୍ଚି ପଟରୁ କେମିତି ସୁ ଣ୍ଠି ଚୁଆ ଟା ଜାତ ହେଇଚି ମୁଁ ଭାବେ।
ସେ ମଉସା ପାଲିକ ରଖିଦେଇଚି ଆଉ।
ହଁ ଯୋଉ ଦି, ଚାରି ଦ ଦିନ ଯାକେ ହଷ୍ଟେ ଖର୍ଚ୍ଚ ଯୋଗରୁ ଯଉ କାନ୍ଦଲୋ ହେଲା ହୁଁ। ଆଉ କାଲି ତ ସୋମବାର ଅଛି ପଇସା ଖର୍ଚ୍ଚ ହେଇଯିବ ବୁଲିବା।
ହଁ।
ଆଉ କାଲି ତ ପୁଣି ସକାଳୁ ଡିଉଠି ଠାକୁର ପୂଜା। ଖିଆପିଆ, ରୋଷେଇ ବାସ
ନେଇଥିଲୁ ଆଉ।
ଆଜି ଦିନଟା ତ ବହୁତରେ ଅଛି।
ହାଁ ହାଁ ହାଁ ହାଁ ନାଇଁ ସକାଳ ବେଳା ଟା।
ଆଜି ସକାଳୁ ଟେ ମଠେଇ କରିଥିଲି।
ହଁ ସକାଳ ବେଳାଟା ଆଜି ଡେରିରେ ଉଠ ଥିଲୁ ନା ତୋର ହଁ
ମୁଁ କହିଛି ଯିବା ଆଉ ତମେ ଶନିବାର ଯାକେ ମତେ ଦୌଡେଇବ ଆଉ ରବ ବ ଦିନ ସକାଳୁ ଇଟିଲି ତରକାର କିଣେଇ ଆସିବ ଆଉ ମତେ ମତେ ଟିକେ ରେଷ୍ଟ ଦିଅ ଆଉ ଗୃହିଣୀ ମାନଙ୍କର ରେଷ୍ଟ ନାଇଁ ଆଉ ଗୃହିଣୀ ମାନଙ୍କର କୁଆଡେ ଡିଉଟି ହେଇଛି। ଏ କୋର୍ଟରେ ଆସିଲା ଅର୍ଡର କଣ ନା ତିରିଶ ହଜାର ଟଙ୍କାନେକା ଗୃହିଣୀ ମାନେ ଚାକିରି କଲେ ଏ ଚାକିରିର ଦରମାସି ପାଇବେ। କିଏ ଦରମାଟା ଦବ?
ସେଇଆ ତାପରେ
ଆଉ ତମେ ଯାହା କରିବ ମତେ ରବିବାର ଦିନ ଗୋଟାଏ ଦିନ ରେଷ୍ଟ ଦେବ। ସକାଳ ଆଉ କେହି କିଛି କୁଆକୁଇ କଲେନି ବାପା ଥାଇ ତୁ କହୁଥିଲ ଇଠିଲି ତରକାରୀ ନେଇ ଆସିବି। ଆଉ ମୁଁ କହିଲି ଛୁଆାମାନେ ଯାହା ଖାଇବେ ସେଇଆ ଆଣିବ। ଆଉ ନ କଣ? ଆଉ ଏମିତିଆ ତ ରହିଲା ପୁଣିି ଇଟିଲି ତରକାରୀ ଆଇଲାନି? ସେ କଣ ମ୍ୟାଗି ଫାଗି କରିକି ଖାଇଲେ। ବାପା ଗଲାଭାରି ଇଟିଲି ତରକାରୀ ଖାଇଦେଇକି ଆଇଲେ ମନା କଲେ କହିଲେ ଆମେ ମ୍ୟାଗି ଖାଇବୁ। ସିଏ କହିଲା ମୁଁ ଚା, ସେଉ, ଚୁଡା ଭଜା ପକେଇକି ଖାଇବି। ମୁଁ ଖାଇପାରୁନି ଆଉ ସକାଳୁ
ହଁ।
ଆଉ କହିଲା କାଇଁ କରିବି ଖାଲି ମା ପାଇଁ ଚାରି, ପାଞ୍ଚ ଟା ରୁଟି ହେଇଥିଲା।
ହଁ।
ହୁମ ତାପରେ ତ ଖାଇକି ଉମ ଗ୍ୟାସ ପୋଛିଲି ପୁଅ ଆଇଲା ପୁଅକୁ ଗୋଳେଇ ଗାଳେଇକି ଯଦି ଦେଇ ମୁଁ ପୁଅ କୁ ଟିକେ ପାଣି ବୋତଲ ରେ ଓଜାଡିକି ଦଉଛି ବୋଲି ବଡ ଝିଅ ମୋର କହୁଛି ହଁ ପୁଅକୁ ପିଆଇ ଦେ ଗୋଡରେ
ଆ କଣ କହିଲା?
ପୁଅକୁ ଟିକେ ଗୋଡରେ ଶୁଆଇକି ଖୁଆଇଦେ ପିଆଇଦେ।
ହଁ ହୁ ହୁଁ।
ଆଉ ପୁଅ ଆଉ ପାଣି ଓଜାଡ଼ି ପିଇ ପାରୁନି। ଆଉ ସିଏ ତ ଯାହା ଅଳସିଆ କରିଛନ୍ତି
ସେ ଠିକ କଥା କହୁଛି। ପାଣି ବି ସେ ଓଜାଡିବନି ଲୋ ମିଲି।
ହଁ ହେଲା ମୁଁ ତ ଦେଇ ତା ଗୁଣ ଜାଣିଚି ଆଉ ମୁଁ କଣ କିରେ ପୁଅ ଦସ ଥରକୀ ପୁଅ ପାଣି ଓଜାରି ଦେବିକି? ଦେଇଦେବି କପଟେ ତା ପାଖୁରୁ ନେଲି ପାଣି ବୋତଲ ଦେଲି ଆଣିକି ତାକୁ ଓଜାଡିକି ଦେଲି ତାକୁ ନେଇ ଥୁଆ ଥୁଇ ମଜାମଜି କରି ଥୁଆଥୁଇ କଲି।
ହାଁ।
ତା ପ ତାପରେ ତ ଭାତ ଆଗ କଣ କଲିି କଉ ମାଛ ଟାକୁ ଭାଜିଲି।
ହୁଁଉଁ।
କଉ ମାଛ ଭାଜିକି ମୁଁ କଇଲି ଯାଉଚି ଏଇଥେରେ ଟିକେ ଜିରା, ଷୋରିଷ ସେତ ଗରମ ମସଲା ରେ ହବନି। କଉ ମାଛ ଜିରା, ଷୋରିଷ, ପିଆଜ ମେଞ୍ଚେ ପକେଇ ଖଟା ପକେଇ ଟିକେ କରିଦେଇଥିଲି। ବାଟିକି କଉ ମାଛ ମୁଁ ଖାଏନି ସେ କଉ ଫଉ ମତେ ଭଲ ଲାଗେନି। ମୁଁ ଖାଇନି କଣ ଯିଏ ଖାଇଥବ। ସେ ସେମତି ଥୁଆ ହେଇଚି ଇଏ ତ ପୋଡା ତ ଜୁରୁବୁୁରୁ ଆଉ କିଏ କଉ ଭାତ ଖାଉଛି।
ବେ ଶାମୁକୁ ଦେଲୁନେଇ ଶାମୁକୁ
ଦେଇ ଶାମ ବା ପୋଡା ମାଛ କଉ ମାଛ ଖାଇଛି ପୁଣି ରଖିଦେଇଛି କାଲି ଖାଇବ। ଅଇନା ଚିକେନ୍ ତକାରୀ ଖାଇଲା ଏମାନେ ମନା କଲେ କଇଲେ ଆଉ ଚି କେନ୍ ଫିକେନ୍ ରଖୁନୁ ଦେହ ଖରାପ ହବ ପାଗେରେ।
ହାଁଆଁ।
ଆଉ ଏଇ ସଞ୍ଜ ଗୁଡେ ଟିକେ ଟିକେ କଣ ଖାଇଥେଲେ ଥୁଆ ହେଇଥେଲା। ଝୋଳ ଅ ଟୋକା ଯୋଗୁ ତ ଝୋଳ ବେଶୀ ରଖିନଥିଲି। ଦେଇ ଯାହା କହ ସମୁ ଭାଇ ଯୋଉ ନାଲି ଚରଚ ତକାରୀ ପତର ଦେଖି ତାର ଖାଲି ପାଟିରୁ ପାଣି ବୋହୁଚି। ଆଉ ଯୋଉ ଯୋଉ ଯୋଉ ଦେଶୀ ମାଛ ଦେଖିକି ସ୍ତ୍ରୀ କି କହିଛି। ଆ ଯୋଉ ରୋଷେଇ ହେଇଥେଲା। ଆଉ ମୁଇଲି ଫୁଣି ପନିର ଟା ଛତୁ ଟା ମୁଁ କହିଲି ସେଇପା ଝୁଲଣ ଦେଇଥେଲା ମାଛ। ଆଉ ଏମତି କାମଧନ୍ଦା ସବୁ ସଇଲା ପରେ ମାଛ ଆଇଲା। ତ ମଉସା କଣ କହିଲା କହିଲୁ, କହିଲା ଆରେ ରାହୁଲୁ କଣ ଆସିନେଇଁ? ମୁଁ କହିଲି ନା କଣ ରାହୁଲୁ ଯାଇଚି କଟକ ଆଗୁକୁ ମାଛ ଆଣିଆ କି?
ନାଇଁ ଏଇ ଯେ ଏଠିକି ଯୋଉ ମାଛ ଆଣିଆ କଥା ତ, ସିଏ ମିଲଲା ଆସିଲା ଏଠିକି। ତା ବାବା ଗାଡି ନେଇକି ଗଲେ ବାମୁହୁଁଣି ଗାଁ। ଆମ ଗାଡି ପା କୋଉଚି ଲିକ୍ ହେଇଯାଇଥେଲା।
ହୋଉ।
ବାବା ଗାଡି ନେଇକି ଗଲେ ବାମୁହୁଁଣି ଗାଁ। ମୁଁ କଇଲି ତମ ଗାଡି ନେଲେ ମୁଁ ନେଇକି ଆଇଲ ତ ପୁଅ ତ ଗାଡି ନେଇଯିବେ କିଏ ଯିବ ଆଣିବାକୁ ଆଳୁ ହରିଗା? ତାପରେ ଟୋକା ବାହାରିଆକୁ ହୁଁଉଁ ତା ବାବା କହିଲେ ହଉ ତୁ ବ ବ ବ ମୁଁ ଖାଲି ଆଳୁ ଟା ଆଉ ବିଲାତି ଟା ନେଇଆସେ। ତା ବାବା ଯେଁ, ନାଇଁ ନାଇଁ ଅଳପ ଆଳୁ ଖାଲିଆଇଛି। କାଲି ଆସିବ ଭାରି ଆମର।
ହଁ ଦେଇ ଭାଇକି କହିବୁ, ବସ୍ତା ଟା ଦେଖିବ ଯୋଉ ବସ୍ ତାଟା ଟିକେ ମିଡିୟମ ଦେଖାଯାଉଥବ କିଣିବେ।
ଆମର ଆଳୁ ଆସିନେଇଁ। କାହିଁକି କହିଲୁ ପାକୁନ ପା କହିଲା ଭାଇଜ ଯେତିକି ହେଇଯିବ ଅଛି ଆଳୁ ଦି ଚାରଟା ହେଇଯିବ। ତମେ ତ ଦି ଜଣ ଲୋକ ଖାଇବ, ତମେ ତ ବେଶି ଆଳୁ ଖାଉନ ଆଉ। ଆଉ ତମର ଦିଟା ବଡ଼ ବଡ଼ ଆଳୁ କାଟିଦେଲେ ହେଇଯିବ। ଦେଖିଲାବେଳୁକୁ ମୁଁ ଅଲି ସତ ସତିକା ହେଇଗଲା ଆମର ହେଇଗଲା ଆଳୁ। ଖାଲି ବିଲାତି ଧନିଆଁ ପତ୍ର କିଣା ହେଇକି ଆଇଲା। ହଁ।
ହୁଁ।
ବାବା ଯାଇଁକି ଟୋକା ଯାଉଥିଲା ହରି ମୁଁ କଲି ମୋ ପୁଅ ମାଛ ଅ ତ ଖାଇବନି ମଞ୍ଚୁଳାରେ କଣ ତା ବାବାଜେତ ତା ଆଣିଥିଲେ। ଗୋଟେ ବଡ ଗୋଁ ଯୋଉ ଗାଡୁଆ ତାଟିରେ ତାଟିଏ ଖଣ୍ଡେ ମଞ୍ଚ ଜାଆନ୍ତା ହେଲେ। ଗୋଳିଇ ଗାଳେଇ ସବୁ ଅଦା ରସୁ ଶୁଣ ଛେଚିକି ଲ କଞ୍ଚା ଲଙ୍କା ଆଉ ଛେଚିକି ଚକଟା ହେଇଥିଲା। ହଁ। ମୁଁ କହିଲି ପୁଅ ରଇଥା ଆଁ
ତୁ ଯାହା କହ। ମୁଁ ଯେତେ ମଞ୍ଜି ଭାଜେ, ଦେଶୀ ମଞ୍ଜି ଦେଶୀ ମଞ୍ଜି।
ଏଇଟା ଟେଷ୍ଟ ଲାଗିଥବ।
ହଁ ତାର ପାଟିରୁ ଛାଡିବନି ଆଉ। ଆଉ ତେଲ ଜୁଡ଼ୁ ବୁଡ଼ୁ ପିଇଛି। ମଞି।
ହେନେଇ ଆଗରୁ କାଇଁ ଯୋଉ ଜିନିଷ ସବୁ ଟେଷ୍ଟ ଲାଗୁଥିଲା। ଆଗେ ଯୋଉ ମାଛ ସବୁ ବାହାଘରିଆ ମାଛର ମଞ୍ଜିଟା କେତେ ଟେଷ୍ଟ ଲାଗେ କହିଲୁ?
ଆଗେ ପା ମଞ୍ଜି ହଉଥିଲା। ଏବେ ମଞ୍ଜି ହଉଛି?
ହଁ ଯାହା କହିଲୁ।
ହଁ।
ଆଉ ମତେ ଭାରି ମିିଲି ବଢିଆ ଲାଗେ। ସ୍ଵାଦ ବୋଲି କିଛି ନାହଁ। ବଲେ ମତ ମୋ ମିଲି, ମୋ ହାତରୁ କାଇଁ ଆଉ ତରକାରୀ କାଇଁ ଶୁଆଦ
ନାଇଁ ପେରି ସେ କଥା ନାଇଁ। ଏ। ଟେଷ୍ଟ ତ ସମାନ ହଉଛି ତି ହ ଉଁ ମନ ଆଉ ମଧୁର ନାହିଁ।
ଅଁ ନାଇଁ ମନ ମଧୁର ନାହିଁ କି କଣ ମୁଁ ଜାଣିପାରୁନ। କାଇଁ ମୋ ହାତର ତରକାରୀ ମତେ ତ ଭଲ ଲାଗୁନି।
ହୁଁ।
ହେଲା। ମୁଁ ବା ଅଇକା ସେଇଆ କହୁଥିଲି। ହୁଁ।
ଦେ ଆ ଆଉ କି ଗୋଟେ କଥା ଜାଣିନୁ।
ବିଲ ଟା ଭାସିଥିବ ତକାରି ଟା ସେତେ ଟେଷ୍ଟ। ଟେଷ୍ଟ ହେବ। ହେଲା। ଆଉ ତେଲ ତ ଢାଳିଲା ବେଳକୁ ରୋଗ ତ ଖାଇଯାଉଛି। ଆଜି ଚିକେନ ଟୋକ ତା ପାଇଁକି ଡାଲି କଲି। ମୁଁ କହଲିି କାଁଇ ଆଉ ପାଣି ରଖିବି, ଆଉ ଆଳୁ ଗୁରାକ ପାଇଁ ପକେଇ ପକେଇ ଦିଟା କି ତିନିଟା ଆଳୁ ଖଣ୍ଡେ ପକେଇଥିଲି ହେଲା।